ହ୍ ହଁ କଣ କରୁଛ?
ହୁଁ ବସିଛି।
କେମିତି ଅଛ?
ହଁ ଭଲ ଅଛି।
ହୁଁ ମୁଁ ବି ଏମିତି ଛାତରେ ଟିକେ ଅଛି। ତ ଚାଲ ଆମେ ଆମ ଟପିକ ଉପରେ କଥା ହବା ତ ଆମ ଟପିକ ଥିଲା ଆମର ପର୍ବପର୍ବାଣ କିଛି।
ହୁଁ।
ତ ତମକୁ କୋଉ କୋଉ ପର୍ବ ଭଲ ଲାଗେ ଆଉ କୋଉ କୋଉ ପର୍ବ ପାଳନ କର?
ଉୁଁ ଆମ ଓଡିଶାରେ ତ ବାର ମାସରେ ତେର ପର୍ବ ବାକି ସବୁ ପର୍ବ ବହୁତ ଭଲ ଲାଗେ। ଅ ଜନ୍ମାଷ୍ଟମୀ ଜନ୍ମାଷ୍ଟମୀ ଭଲ ଲାଗେ। ଜନ୍ମାଷ୍ଟମୀ ତମର ସବୁବେଳେ ଜନ୍ମାଷ୍ଟମୀ ପାଳନ ହୁଏ କି ନାଇଁ?
ନା ପାଳନ ହୁଏ ଆମର ତ ସେମିତି ଓଡିଆ ମାନଙ୍କର ଜାଣିଛ ବାର ମାସରେ ତେର ପର୍ବ। ସେଇ ତର ତେର ପର୍ବରୁ ଏମିତି କୋଉ ପର୍ବ ନାହିଁ ଯେ ପାଳନ ହବନି।
ହୁଁ।
ତମକୁ ସବୁଠୁ ଫେବରଟ କଣ କୋଉ ପର୍ବ ଭଲ ଲାଗେ ତମକୁ? ଯୋଉ ଆମର ତେରଟା ପର୍ବ ଅଛି ସେ ଭିତରୁ କୋଉଟା ଭଲ ଲାଗେ?
ହୁଁ, ମତେ ତ ସବୁ ପର୍ବ ଭଲ ଲାଗେ ବାକି ଭଗବାନ ମହାଦେବଙ୍କ ଯେତିକି ପର୍ବ ମାନେ ଶିବରାତ୍ରି, ନବରାତ୍ରି ଏସବୁ ଅଧିକ ଭଲ ଲାଗେ।
ହୁଁ ଆଚ୍ଛା।
ତମକୁ କୋଉଟା ବେଶୀ ଭଲ ଲାଗେ?
ସେମିତି କିଛି ନାହିଁ ସବୁ ପର୍ବ ପାଳନ ହୁଏ ତ, ସବୁ ପର୍ବ ପାଳନ କରେ ଆଉ। ସବୁ ପାଳ ସେମିତି କି କିଛି, ଏମିତି କିଛି ନାହିଁ ଯେ କୋଉ ପର୍ବ ଆଇଲେ ସବୁ ପର୍ବ ପାଳନ ହୁଏ ତ ସବୁ ପର୍ବରେ ହିଁ ଆସେ, ଖାଇବା ପିଇବା ଆମର ଅଛି।
ହୁଁ।
ଆମର ହେଲା ଗା ଆମେ ଝିଅ ପିଲା ଯେହେତୁ ତ, ଆମର ମଜାମସ୍ତି ଟିକେ ଅଧିକ ଅଛି। ତ ଏଥିରେ କିଛି ନାହିଁ।
ହୁଁ ହୁଁ ହୁଁ। ଆଉ ଜନ୍ମାଷ୍ଟମୀ କେମିତି କଣ ସେଲିବ୍ରେସନ କରନ୍ତି, ତମ ଗାଁ ରେ?
ଜନ୍ମାଷ୍ଟମୀ କହିବାକୁ ଗଲେ ତ ଆମର ଜନ୍ମାଷ୍ଟମୀ ହଉଛି ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମଦିନ, ଏହାକୁ ଭଗ ଅତି ଓ ଆନନ୍ଦ ସହିତ ପାଳନ କରାଯାଏ, ସବୁ ଘରେ ଆମର ଗୋ ପାଳସ ଜୟନ୍ତି ତାଙ୍କର। ବାଲ୍ ଗୋପାଲ ତ ତାଙ୍କୁ ବି କେତେ ଜଣ ପୂଜା କରିଥାନ୍ତି।
ହୁଁ।
ଆଉ ଶ୍ରୀକୃଷ୍ଣଙ୍କର ଯେହେତୁ ତ କୃଷ୍ଣ, ରାଧା ଦି ଜଣ ଯାଏ ମିଶିକି ଏ ପୂଜା ପାଆନ୍ତି। ଏହି ଦିନି ଅନେକ ଲୋକ ଉପବାସ ବି ରଖନ୍ତି, କେହି କେହି ଫଳ ଆଉ କ୍ଷୀର ଖାଲି ଖାଇକି ରହିଥାନ୍ତି, ଆଉ କେହି ମାନେ ପୁର ନିର୍ଜଳ ଉପବାସ ବା କୁହାନ୍ତି।
ପୁର କିଛି କରନ୍ତି। ଆଉ ଆ ଏଇ ବ୍ରତ ଭଙ୍ଗା ଯାଏ ରାତି ବାରଟା ହେଲା ପରେ, ଶ୍ରୀକୃଷ୍ଣ ଜନ୍ମ ଯେହେ ସମୟ ଯେହେତୁ ତ ସେଇ ଟାଇମ ରେ ବ୍ରତ ଭାଙ୍ଗ ଭଙ୍ଗାଯାଏ।
ହୁଁ, ଗାଁରେ କୃଷ୍ଣ ମୂର୍ତ୍ତି ବସାନ୍ତି ନା ବସାନ୍ତିନି?
ନା ନା ଏରା କିଛି କରନ୍ତିନି, ମାନେ ଗାଁ ମାନଙ୍କରେ ଏଗୁଡା କିଛି ହୁଏନି। ବାକି ନିଜ ନିଜ ଯିଏ ଯିଏ ରାଧାକୃଷ୍ଣଙ୍କୁ ମାନନ୍ତି, ସେଇମାନେ ହିଁ ଘରେ ଘରେ କ ବାସ୍ କରନ୍ତି। ଆଉ ବାକି ସେମିତି କିଛି ନାହିଁ। ଆଉ ବାଲ ଗୋପାଳ ଯିଏ ରଖିଥାନ୍ତି, ସେଇମାନେ ବାଲଗୋପାଳ ପାଇଁ ଗୋଟେ ଛୋ ଟ ଝୁଲଣା କରିଥାନ୍ତି। ସେ ଉପରେ ତାଙ୍କୁ ରଖିକିରି ଝୁଲେଇ ଥାନ୍ତି, ଆଉ ବାକି ଫୁଲ, ଦୀପ ଓ ରଙ୍ଗୋଲିର ଘରକୁ ସୁନ୍ଦର କରିଥାନ୍ତି। ଛୋଟ ଛୋଟ କୃଷ୍ଣଙ୍କ ପାଦ ଚିହ୍ନ ବି ହଁ ଛୋଟ ଛୋଟ କୃଷ୍ଣ ଙ୍କ ପାଦ ପାଦ ର ଚିହ୍ନ ବି ରଖିଥାନ୍ତି ଘର ସାରା। ମାନେ ମନ୍ଦ ଉ ଆମର ଦାଣ୍ଡ ପଟ ଘରୁ ମନ୍ଦିର ପର୍ଯ୍ୟନ୍ତ
ହୁଁ।
ଆଉ ବାକି ରାତି ବାରଟାରେ ବିଶେଷ ପୂଜା କରାଯାଏ, ଭଜନ, କୀର୍ତ୍ତନ ଏରା ସବୁ ହୁଏ। ଆଉ ଘଣ୍ଟ ଘଣ୍ଟ ଆଉ ଶଙ୍ଖ ବଜାଯାଏ। ଆଉ ତାଙ୍କ ବାଲକ୍ରୀଷ୍ଣଙ୍କର ତ ଭୋଗ କରେ ମାଖନ ଆଉ ମିଶ୍ରି, ଖିରି ଲଡୁ, ଲହୁ
ହୁଁ ଫେବରାଇଟ୍ ତାଙ୍କର।
ହୁଁ। ତାପରେ, ମାନେ ବାଲକୃଷ୍ଣ ଙ୍କ ଭୋଗ ହେଇ ସାରିଲା ପରେ ବାକି ସମସ୍ତଙ୍କୁ ବଣ୍ଟା ଯାଏ। ଆଉ ବାକି ଦହି ହାଣ୍ଡି ଭାଙ୍ଗାଯାଏ।
ହୁଁ। ସନ୍ଧ୍ୟା ବେଳେ ଗହଳି ହୋଇ ପିଲାମାନେ ଦହି ହାଣ୍ଡି ଭାଙ୍ଗନ୍ତି।
ହୁଁ ତାପରେ ତାଙ୍କୁ ଯେବେ ଅ ମାନେ ସ୍ନାନ କରାଯାଏ ବାଲ୍ ଗୋପାଳଙ୍କୁ ସେଥିରେ। ପଞ୍ଚାମୃତରେ ଯେମିତି କରନ୍ତି ଆମର ଦୁଧ୍- କ୍ଷୀର ଦହି। ଆଉ ମହୁ, ଘିଅ, ଗଙ୍ଗା ଜଳ। ଏଇଗୁଡା ସବୁ ମିଶେଇକିରି ପଞ୍ଚାମୃତ ସା-ସା-ସ୍ନାନ କରାଯାଏ।
ହୁଁ।
ଆ ବାକି ଏମିତି ଗାଁ ମାନଙ୍କରେ ଛୋଟ ଛୋଟ ଯୋଉମାନେ ବାଲକୃଷ୍ଣ ରଖିଥାନ୍ତି ତାଙ୍କ ଘରେ ଛୋଟ ଛୋଟ ପିଲାମାନେ ଯଦି। ଥାନ୍ତି ତାହେଲେ ତାଙ୍କୁ କୃଷ୍ଣ ଆଉ ରାଧା ବେଶ କରିକିରି ଗାଁ ରେ ବୁଲେଇଥାନ୍ତି ବା ନାଚ, ଗୀତ ଏମିତି କିଛି କରନ୍ତି, ଆଉ ମଖନ ମାନେ ଉଁ। ଲହୁଣୀ ଚୋରି କରନ୍ତି, ଗୋପୀ ମାନଙ୍କ ସହ ଯୋଉ ଖେଳନ୍ତି। ଲୀଳା କରନ୍ତି ଏଗୁଡା ସବୁ ଦେଖାଯାଏ। ଆଉ ବାକି ସନ୍ଧ୍ୟାରେ। ହୁଁ, ଆଉ ସନ୍ଧ୍ୟା ଟାଇମ୍ ରେ ତ ତାଙ୍କେ ଆମର ଭାଗବତ ଗୀତା ପଢନ୍ତି, ଭାଗବତ ପୁରାଣ। ଆଉ ଶ୍ରୀକୃଷ୍ଣଙ୍କ ଜୀବନ କଥା ଶୁଣନ୍ତି ମାନେ କେହି ମାନେ ଯୋଉ ବୁଢା ମାନେ ବୁଢୀ ମାଇକିନା ମାନେ ବସ୍ ଥାନ୍ତି ତ ସେମାନେ ହିଁ ସବୁ କିଛି କହିଥାନ୍ତି ପିଲା ମାନଙ୍କୁ। ହୁଁ ଆଉ ଧର୍ମ, କର୍ମ ଓ ଭକ୍ତି ବିଷୟରେ ଶିକ୍ଷା ମିଳେ ବିି ସେଇଥିରୁ କିଛି ହେଲେ।
ଶ୍ରୀକୃଷ୍ଣଙ୍କ। ଉଁ ଶ୍ରୀକୃଷ୍ଣଙ୍କ ବାଣୀ ସବୁ ଆମ ଭାଗ-ଭଗବତ ଗୀତାରେ ଲି ପିବଧ ହେଇଛି ନା ତ ସେ ଶୁଣିଲେ ଆମକୁ ମାନେ। ଶ୍ରୀକୃଷ୍ଣଙ୍କ। ଜ୍ଞାନ ମିଳେ ତାଙ୍କ ମାନେ ଶ୍ରୀକୃଷ୍ଣ ବି ମାନେ ତାଙ୍କ ଶ୍ରୀକୃଷ୍ଣ କୁ ଯଦି। ତମେ ଫଲୋ କରିବ ମାନେ ଅନୁସରଣ କରିବ ତ କେତେଟା ସମସ୍ୟାର ମାନେ। ମାନେ ଯୋଉ ସମସ୍ୟା ତମେ କେତେ ବର୍ଷ ଧରି ସମାଧାନ କରିପାରୁନ ଥିବ ତ ତାଙ୍କ କଥାକୁ ଯଦି ତମେ ଅନୁସରଣ କରିବ ତ ଅଟୋମେଟିକ୍ ତାର ସମାଧାନ ହେଇଯିବ ଭଗବତ ଗୀତା।
ଆଉ ବାକି ଆମର ଝୋ ଝୁଲଣା ଯାତ୍ରା ହୁଏ ସେ ସେଇଦିନ କୃଷ୍ଣଙ୍କୁ ଝୁଲଣାରେ ବସେଇକିରି ଝୁଲେଇଥାନ୍ତି। ଆଉ ବାକି। ଭକ୍ତ ମାନେ ତାଙ୍କ ପାଖା ପାଖେ ଭକ୍ତମାନେ ତାଙ୍କ ପାଖା ପାଖେ ରହିକି ଝୁଲେଇ ଦେଇଥାନ୍ତି। ଏହାକୁ ଝୁଲଣ ଉତ୍ସବ କୁହାଯାଏ ଆଉ ଉପାସ ତ ନି ଯଉରା ହିଁ କ ରଖିଥାନ୍ତି ଆ ବାକି ବାରଟା ପରେ ଯେତେବେଳେ ଅ କୃଷ୍ଣଙ୍କ ଜନ୍ମ ହୋଇ ସାର ସାରିଲା ପରେ ହିଁ ତାଙ୍କେ କିଛି ଭୋଗ ଫୋଗ ସାରିଥାନ୍ତି।
ହଁ ଭଗବତ ଗୀତା କେବେ ପଢିଛନ୍ତି କି ନାଇଁ?
ଭଗବତ ଗୀତା ମୁଁ ଯେତେବେଳେ କୋଚିଂ ଯାଉଥିଲି ସେଇ ଟାଇମ ରେ ପ୍ରାର୍ଥନା ନ ହେଇକିରି ଭଗବତ ଗୀ ତେ ପଢାଯାଏ ଛୋଟ ଛୋଟ ଯା ଯୋଉ ବଡ କେବେ ପଢ଼ିନି ମୁଁ
ଆଚ୍ଛା, ଭଗବତ ଗୀତା କଣ ପାଇଁ ପଢା ଯାଏ ଜାଣିଛନ୍ତି ନା ନାଇଁ।
ଉଁ ନା। ହ୍ୟାଲୋ।
ତେ ମେ ମାନେ ଅଛି କି ମାନେ ହ୍ୟାଲୋ।
ହଁ କୁହ?
ଅ, ମାନେ ପୂର୍ବ ପୁରୁଷ ମାନେ କହନ୍ତି ଭଗବତ ଗୀତା ପଢିଲେ କାଳେ ପୂର୍ବ ପୁରୁଷରୁ ଯୋଉ ପାପ ଥାଏ, ତାହା ଧୋଇ ହୋଇଯାଏ। ଭଗବତ ଗୀତା ପଢିବା ସହିତ ଆମକୁ ଅ, ଅତ୍ୟଧିକ ହଁ ଜ୍ଞାନ ମିଳିବା ସହିତ ଆମର ପୁଣ୍ୟ ବି ଅର୍ଜନ ହେଇଥାଏ। ଭଗବତ ଗୀତା ପଢିବା ସହିତ, ପଢିବା ସହିତ
ତ ନ ପଢିକରି ମାନେ ଅଲଗା କିଛି ଭୁଲ କରୁଥିବା। ତ ଭଗବତ ଗୀତାରେ ସେ ଭୁଲକୁ ବି ମାଫ କରିବାର ଲେଖା ଅଛି।
ସେ କଥାରେ ଅଛି ନା ରୁଚୁ ନ ରୁଚୁ ଖାଅ ପିତା ବୁ ବୁଝଛୁ ନ ବୁଝଛୁ ଗା ଗୀତା ତମେ ଭଗବତ ଗୀତା ବୁଝ କି ନ ବୁଝ ଯଦି ତମେ ତମ ତୁଣ୍ଡରେ ସେଟାକୁ ଧରୁଛ ନା ତ ତମକୁ ବହୁତ ମାନେ ପା ପୁଣ୍ୟ ଅର୍ଜନ ହୁଏ ଆଉ ଯଦି ତମେ ଭ ଭଗବତ ଗୀତାର ମହତ୍ବକୁ ଅନ୍ୟ ଜଣଙ୍କୁ ବୁଝଉଛ ତ ତାର ମହତ୍ବ ବି କିଛି ଅଲଗା ରହିଛି ଏସବୁ ରହିଛି ଆମ ଓଡିଆ ପରମ୍ପରା ଶ୍ରୀକୃଷ୍ଣଙ୍କ ମାନେ ଆମ ମନୁଷ୍ୟ ମାନଙ୍କ ପ୍ରତି ଥିବା କେତେଟା ଅବଦାନ କାରଣ ସେଇ ଗୀତା ମାଧ୍ୟମରେ ଆମ ମନୁଷ୍ୟ ମାନଙ୍କୁ ଅ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ମନୁଷ୍ୟ ଅବତାର ନେଇଥିଲେ ମହାଭାରତ ଯୁଦ୍ଧ ହୋଇଥିଲା ତ ସେ ସମୟରେ ଭଗବତ ଗୀତା ଲେଖି ପାର୍ଥ ମାନେ ଅର୍ଜୁନଙ୍କୁ ସେ ତାଙ୍କ ମହାଭାରତ ଯୁଦ୍ଧର ସାରଥିୀ କରିଥିଲେ। ତ ସେଇ ଭାଗବତ ଗୀତା ମାଧ୍ୟମରେ ଆମ ମନୁଷ୍ୟମାନଙ୍କୁ ସେ କିଛି ଶିକ୍ଷା ଦେବାକୁ ଚାହୁଁଛନ ଯାହାକି କି ଆଜିର ଲୋକମାନେ କେତେ ଯ ଯୋଉମାନେ ଜାଣିଛନ୍ତି ଭଗବତ ଗୀତାର ମହତ୍ବ ସେମାନେ ଜାଣିଛନ୍ତି ବାକି ଯୋଉମାନେ ଜାଣି ନାହାନ୍ତି ଭଗବତ ଗୀତା ସେମାନଙ୍କ ପାଇଁ ଭଗବତ ଗୀତା ତା ସାମାନ୍ୟ ଗୋଟେ ବହି ବାକି ଭଗବତ ତାରେ ଅ ସେ ମାନେ ଆମ କୋଟି ବ୍ରହ୍ମାଣ୍ଡର ମାନେ ବ୍ରହ୍ମାଣ୍ଡର କଥା ବି ଆମ ଭଗବତ ଗୀତାରେ ଲିପିବଦ୍ଧ ହଉଛି। ବାକି ତାକୁ ବୁଝିବା ପାଇଁ।
ମୁଁ ଦେଖିଛି ଆମ ଗାଁରେ ଯିଏ ମାନେ ଅ କୋଉ ଦୀଷା ନେଇଛନ୍ତି ରହିଥାଅ।
ହରେ କି
ହଁ ହରେ କଷ୍ଣ ନେଇଛନ୍ତି ତ ସେମାନେ ଯେବେ ଆମର ଏଇଠି ଅ ଭଗବତ ଗୀତା ମାନେ ପାଳନ କରନ୍ତି ବାକି ତାଙ୍କର କିଛି ବି ଯଦି ମାନେ ଭଲ ଜିନିଷ ଖୁସିର ପର୍ବ ହଉ କି ଦୁଃଖର ପର୍ବ ହଉ ତ ତାଙ୍କେ ଭଗବତ ଗୀତା ଏଠି କରନ୍ତି ତାଙ୍କେ ମାନେ ମୁଁ ଦେଖିଛି ମାନେ ଶଗଡରେ ତାଙ୍କୁ ଗୋଟେ ମୃର୍ତ୍ତିଙ୍କୁ ମାନେ ଯିଏ ଭଗବତ ଗୀତା ଲେଖିଥିଲେ ତାଙ୍କ ମୂର୍ତ୍ତିଙ୍କୁ ଗାଁ ସାରା ବୁଲାନ୍ତି ବାକି ହରକୃଷ୍ଣ ହର ନାମ ଜପନ୍ତି ଆଉ ପ୍ରସାଦ ହୋଇଥାଏ। ଭଗବତ ଗୀତାକୁ ବୁଝେଇଥାନ୍ତି ଆଉ ଭଗବତ ବହି ବି ଦେଇଥାନ୍ତି। ଛୋଟ ଛୋଟ ବହି ଗୁଡାକ ଯୋଉ ଆସେ ସେଗୁଡାକ ବି ବଣ୍ଟନ କରିଥାନ୍ତି ଯେହେତୁ ଭଗବତ ଗୀତା ପଢିଲେ ଭଲ। ତ ସେଗୁଡାକ ବି ବଣ୍ଟନ କରିଥାନ୍ତି।
ଗାଁ ମାନଙ୍କରେ ଭାଗବତ ଟୁଙ୍ଗି ଥାଏ ସେଠି ଭାଗବତ ପଢାଯାଏ। ସେଠି ଗାଁ ର ବୁଦ୍ଧ ମହିଳା ମାନେ ପୁରୁଷ ମାନେ ବସି ଭାଗବତ ଶୁଣନ୍ତି ଏବଂ କିଛିଟା ପୁଣ୍ୟ ଅର୍ଜନ କରନ୍ତି ଏମିତି
ଥିଲେ କାଇଁ ଏଇ ଟାଇମରେ ଆଉ କିଏ ପଢୁନାହାନ୍ତି ବାସ୍ ଖାଲି ରାଧାକ୍ରିଷ୍ଣଙ୍କ ଯୋଉ ଆମର ଜପଟା ଅଛି ସେଇ ଜପ ଶୁଣିକିରି ହଁ ସେଇଟା ହିଁ ଗାଇ ଦଉଛନ୍ତି ବା ସେତିକିରେ ହିଁ ବନ୍ଦ କରିଦଉଛନ୍ତି। ବାକି ଆଉ ଭଗବତ ଗୀତା କଥା କିଛି ବୁଝଉ ନାହାନ୍ତି।
ଆମ ଗାଆଁରେ ଭଗବତ୍ ମାନେ ଭଗବତ୍ ଟୁଙ୍ଗୀ ଅଛି, ଭଗବତ୍ ଟୁଙ୍ଗୀ। ତ ସେଠି ସନ୍ଧ୍ୟାରେ ସବୁବେଳେ ଭାଗବତ୍ ଟୁଙ୍ଗି ପ ମାନେ ଭାଗବତ ପଢା ହଉଛି ତା ସହିତ ଜଣେ ଅ ଭାଗବତକୁ ଭାଗବତର ଅ ପ୍ରତି ପ୍ରତି ଶବ୍ଦକୁ ପ୍ରତିଟି ଲାଇନକୁ ଜଣେ ବୁଝଉଛନ୍ତି ଆଉ କେତେ ଜଣ ବୃଦ୍ଧ ଲୋକମାନେ ବସି ଭଗବତ ଗୀତା ଶୁଣି ପୁଣ୍ୟ ଅର୍ଜନ କରିବା ସହିତ କିଛିଟା ସମସ୍ୟାର ସମାଧାନ ମଧ୍ୟ ସେଇ ଭଗବତ ଗୀତାରେ ଖୋଜିବାକୁ ଅ-ଅ-ଅ ଖୋଜିବା ଖୋଜୁଛନ୍ତି ବା ପାଇ ଯାଉଛନ୍ତି।
ଏଗୁଡା ସବୁ କରିବା ମାନେ ଏରା ଶିଖିବା ହିଁ ଦରକାର ମାନେ ପଢ୍ ବହିରା ପ ପଢ୍ ପଢିବା ଦରକାର। ଆଜିକାଲି ଲୋକମାନେ ତ ସବୁ ମୋବାଇଲ ଧରି ବସୁଛନ୍ତି ଯେହେତୁ ଆଉ କିଏ ସେ ଭାଗବତ ବହିକୁ ଧ୍ୟାନ ଦଉନାହାନ୍ତି।
କିନ୍ତୁ ଅ କିନ୍ତୁ ମାନେ-ଏ-ଏ ଏଇ ଯେ ମାନେ ଜେନେରେସନ ଯେତେ ଆଗକୁ-ଆଗକୁ ହେଇ-ହେଇ ଯାଉଛି ତ ଭଗବତ ଗୀତା ଭଗବତ ଗୀତା ହିଁ ଆମକୁ ହ ମାନେ ସବୁ ସମ୍ ମାନେ ପ୍ରୋବ୍ଲେମର ସଲ୍ୟୁସନ ଭଗବତ ଗୀତା ହିଁ ଅଛି। ବାକି ସମସ୍ତେ ଆଜିକାଲି ଇନ୍ ଇଣ୍ଟରନେଟ୍ ଜଗତ, ଆଜିକାଲି କିଏ ବହିକୁ ପଚାରୁ ନାହାନ୍ତି ସମସ୍ତେ ମୋବାଇଲ ପଛରେ ପାଗଳ। ବହିର ମହତ୍ତ୍ଵ କେହି ବୁଝି ପାରୁନାହାନ୍ତି। କିନ୍ କିନ୍ତୁ ସବୁଠୁ ଅଧିକ ମହତ୍ତ୍ଵ ବହି। କାରଣ ଆଗ ବହି ହିଁ ଥିଲା ମୋବାଇଲ ନ
ଠିକ୍ ଅଛି ମୁଁ ନେକ୍ସଟ୍ କଲ୍ ତ କରିବି ତ ସେଥିରେ ହିଁ କଥା ହେଇଯିବା, ଟାଇମ୍ ହେଇଲାଣି ତେବେ
ଓକେ।